ହ ହଁ
କ କରଚ ହ୍ୟାଲୋ
ହାଲୋ।
ହଁ କଣ କରୁଚ।
ଏଇ ବସିଛି ଏଇଠି ଆ ଆମର ଏଇ ବସୁମତୀ ସ୍ନାନ ହଉ ଥିଲା ତ। ଆଉ ସେଇଠିଥିଲି। ଲୋ ଆଉ
ଓହୋ ବସୁମତୀ ସ୍ଥାନ ତମ ଆଡେ କେମିତି କଣ କରନ୍ତି।
ହୁଁ ରଜର ଆମ ରଜ ତିନି ଦିନ ପାଳନ ହୁଏତ ଏପଟେ। ଆଉ ଚତୁର୍ଥ ଦିନ ଆମର ବସୁ ମତି ସ୍ନାନ ହୁଏ। ପ୍ରଥମ ରଜ ହେଲା ପହଲି ରଜ। ତାପରେ ରଜ ସଂକ୍ରାନ୍ତି ତାପରେ ହଉ ସେ ଯୋଉ ହେଲା। ହଁ ଭୂମି ଦହନ। ତାପରେ ବସୁ ମତିସ ସ୍ନାନ ଆଜି ଶେଷ ଟା ହଉଛି ଆମର ବସୁ ମତି ସ୍ନାନ କରାଯାଏ। ତାମାନେ ଯୋଉ ତିନି ଦିନ ଯୋଉ ରଜ ହେଇଥାଏ। ରଜ ଶେଷ ଦିନ ଆମର ବ ବାସୁମତୀ ସ୍ନାନ କରାହେଇଥାଏ। ସେଦିନ କଣ ନା କଣ ହୁଏ ନା ପ୍ରଥମେ ଗୋଟେ ବଡ ପିଢା ପକାଯାଏ। ଗୋବରରେ ତଳଟା ଲିପା କରା ଯାଇଥାଏ। ଲିପା ହେଲା ପରେ ତା ଉପରେ ଗୋଟେ ପିଢା ପଡିଥାଏ। ପିଢା ଉପରେ କଦଳୀ ପ ପତ୍ର ଥୁଆ ହେଇଥାଏ। କଦଳୀ ପତ୍ର ରେ--‌ ତାପରେ ସେଇ ଦୁବ ବର କୋଳି ପତ୍ର। ଆଉ ହଉଛି ସବୁ ମାନେ ଯୋଉ କୋଦାଳ କଟୁରୀ ଯାହା ସବୁ ବିଲକୁ କାମ କରିବା ପାଇଁ ଯାଏ ତାକୁ ମଧ୍ଯ ସେଇଠି ଥୁଆ ହେଇଥାଏ ଥୁଆ ହେଲା ପରେ କଳସ ବସିଥାଏ ପାଣି କଳସରେ ପାଣି ଦିଆ ହେଇକି ଆମ୍ବଡାଳ ଦେଇ ବସା ହେଇଥାଏ କଳଶ ତଳେ କଦଳୀ ପତ୍ର ଧାନ ବ୍ୟାଗ୍ ଥୁଆ ହେଇଥାଏ ତା ଉପରେ ଗୁଆ ହଉ କି ନଡିଆ ହଉ କି ଯାହା ଗୋଟେ ଥୁଆ ହେଇଥାଏ ତା ତାପରେ ପିଢାରେ ଧୂପ ଚନ୍ଦନ ଫୁଲ ସବୁ ଦିଆଯାଏ ଆଉ ତା ଆଉ ଯୋଉ ବିଲକୁ ଯିବା ଜିନିଷ ଯାହା ଥାଏ ତା ପାଖରେ ବି ସୁଦ୍ଧା ମଧ୍ୟ ଦିଆଯାଏ। ଦେଲା ହେବା ପରେ ପାଣି ତାକୁ ଭୋଗ ଲଗାଉ କଦଳୀ କ୍ଷୀର ଦେଇକି ଭୋଗ ଲଗାଯାଏ। ଭୋଗ ଲଗା ହେଲା ପରେ ତାଙ୍କୁ ପାଣି ଛଡାଯାଏ। ପାଣି ଛଡେଇଲା ପରେ ଚାଷୀ ଭାଇ ମାନେ କଣ କରନ୍ତି ନା ଯୋଉ ରଜ ତିନି ଦିନ ଯାକ କିଛି କାମ କରନ୍ତିନି ଆଉ ମା ଟି ବି ସୁଦ୍ଧା କିଛି ହଣାହଣି ହୁଏନେଇ ସେଇଥିପାଇଁ ସେ ଜିନିଷ ପତ୍ର ସବୁ ଥାଏ ଆଉ ଆମର ପାଣି ଛଡା ସଇଲା ପରେ ଆଉ ତାପରେ ଯାଇଁକି ଆଜି ଦିନଟା ଗଲା ପରେ ଯାଇି କାଲି କତରୁ ନେଇକି ସମସ୍ତେ ବିଲକୁ ଯିବେ ଆଉ ସବୁ ସେ କାମରେ ସେ ଜିନିଷ ସବୁ ଲଗାନ୍ତି। ରଜ ଗଲା ଆମ ରଜ ତିନି ଦିନି କିଛି ଯେହେତୁ ଏଟା ଓଡିଆ ପର୍ବ ଆମର ଓଡିଆ ମାନେ ପାଳନ କରନ୍ତି ସେଇଥିପାଇଁ ରଜର ଶେଷ ଦିନଟାକୁ ଆମର ବସୁମତୀ ସ୍ନାନ କରାଯାଏ।
ଅ ହୋ।
କରି ବସୁମାତାକୁ ପୂଜା କରିକି ଆଉ ତାପରେ ଯାଇଁକି କାମ କରିବା ପାଇଁ ଚାଷୀ ଭାଇ ମାନେ ବାହାରନ୍ତି ଆଉ। ଏମିତି ଆମର ବସୁମତୀ ସ୍ନାନ କରାଯାଏ। ତମ ଆଡେ ହୁଏ କି ନାହିଁ?
ହେଲେ
ମୁଁ କହିଲି ତମ ଆଡେ ବସୁମତୀ ସ୍ନାନ କରନ୍ତି କି ନାହିଁ?
ଆମ ଆଡେ ହଁ ଆମ ଆଡେ ହଁ। ହଁ ଆମ ଆଡେ ବି ବସୁମତୀ ସ୍ନାନ କରନ୍ତି ବା। ଆମର ରଜ ସରିଗଲା ତ ସରି ସାରିଲା ଆମ ରଜ ସଇଲା ତ ତାପରେ ସେଇଦିନ ଆମର ସଖାଳୁ ଉଠିକି ଫାଷ୍ଟ ଆମର ପିଢା ପିଢାସ ଉପରେ ଗୋଟେ ଶିଳ ପୁଣି ଶିଳି ପୋତା ନୁହଁ ସେ ଶିଳି ପୋତା ରଖି କି ହଳଦୀ କନା ଫାଷ୍ଟ ଗଦେଇ ଦେଲେ ଗଦେଇ ଦେଇକି ଆମର ଧୂପ ସେ ଯୋଉ କୋଳି ପତ୍ର ସେ ଭୋଗ, ଚନ୍ଦନ, ସିନ୍ଦୁର, ଧୂପ ଏଇରା ସବୁ ଆଣିଲି ଆଣିକି ସେଠି ପୂଜା କଲି। ପୂଜା କରିସାଇଲା ପରେ ଆମର ସେଇ ଯୋଉ ପୋଡ଼ି ବିଲରେ ଯେତିକ ବି କାମ କରିବ କୋଡ଼ି ଇଏ ହଣା ସବୁ ସେ ଜିନିଷ ସବୁ ରଖା ହେଲା ରଖି ପୂଜା ହେଲା। ପୂଜା ସରି ସାଇଲା ପରେ ଆମର କାଲି ଏଇ ଏତିକ ପୂଜା ଆମର ଦିନ ବେଳେ ସଇଲା ନା ତାପରେ ରାତିରେ ଆମର ରଜ ଯେହେତୁ ଫଟା ହୁଏ ଆମ ଏପଟେ ପଟେ ନା ଆମର ଡିଜେ ଆନିଥିଲୁ ରଜ ପଟେଇବା ପାଇଁ। ତ ଗୋଟେ ଆମର ଚା ରିଟା ବେଳେ ଆମେ ସବୁ ବାହାରିକି
ଆମର ବି ଏପଟରେ ସବୁ ସଜା ହେଇଥିଲା। ଡିଜେ ବାଜି ଥିଲା ଆମର ବି ସେପଟରେ ବହୁତ ଜୋରରେ ଡିଜେ ବାଜୁଥିଲା।
ଓହୋ ଆମର ସେଇ ପଡିଆ କତିକି ଆମେ ବାହାରିକି ମୁଁ ଗଲି ଯେହେତୁ ରାତି ହେଇଗଲାନେ ଆମର ସାତଟା ହେଇଗଲାଣି ମୁଁ ମୋର ବାହାରିକି ଗଲି ମୋ ସାଙ୍ଗ କିଛି ଆସିଥିଲେ ସେଇଠିକି କଲି ଯାଇସାରିଲା ପରେ ଆମର କଣ ହେଲା ନା ସେଇଠି ଆମର ମାନେ ଡି ଡିଜେ ଆମର ପିଲା ସବୁ ବାହାରିଲେ ଯେହେତୁ ଡିଜେ ଠେ ଡ୍ୟାନ୍ସ କରିବେ ନା ନାଚିବେ। ପିଲା ସବୁ ବାହାରିଲେ। ବଡ ଡିଜେ ଆସିଥିଲା ତାପରେ ନାଚି ନାଚି ଗାଁ ସାରା ଟା ଆମର ଚାରିଟା ସାହି ଚାରିଟା ସାହି ରେ ଆମର ପ୍ରଶେସନ କଲୁ। ପ୍ରସେସନ କରୁଛୁ ତ ଠିକ ବର୍ଷା ଆସିଲେ ଆଉ ଅ ମାନେ ଫାଷ୍ଟ ରଜରେ ଏମିତି ବର୍ଷା ବର୍ଷା ହେଲା ଜୋର ରେ ତାପରେ ପୁଣି କାଲି ଏମିତି ଡିଜେ ଗୋଟେ କହିଲା ବଳିଆ ପଇସା ଦେଇକି ଆଣିଥିଲୁ ଦେଖିଲାକୁ ସେ ଯେତେବେଳେ ଭସାଣ ମାନେ ନାଚୁଛୁ ଯେତେବେଳେ ଗାଁ ମାନେ ସାଇ ସାଇ ବୁଲିକି ସେଇ ସମୟରେ ଠିକ ବର୍ଷା ଜୋରରେ ହେଏଲା। ଏଇସଲା ପୁର କଣ କରେ ମୁଁ ବାର ମଧ୍ୟରେ ପୁଣି ନେଇକି ଆମେ ଡିଜେ ପଳେଇ ଆସିଲୁ ସରିଗଲା ତାପରେ ଆମର ଆଜି ଆମର ଯେହେତୁ ରଜ ଆଜି ଆମର ବାଟେଇବେ କେମିତି କହିଲ ଆମେ ଡିଜେ ରେ ତ କାଲି ଆଥିଲୁ ଆମର ଏଇ ପାଖରେ ଗୋଟେ ଟାଙ୍ଗର ଅଛି ମାନେ ସେଇ ଟାଙ୍ଗର ଉପରେ ଆମର ଗୋଟେ ହୁଡି ଉପରେ ସେଠି ଅଛି, ଶିବ ପାର୍ବତୀ ଠାକୁର ଅଛନ୍ତି ହେଲା ଆ ତାଙ୍କର ମାନେ ଜାଣି ତବେ ତାଙ୍କର ମାନେ କେତେ କହିଲା ସେଇଟା ହେଲା ମାନେ ପୁରା ବହୁତ ଉଞ୍ଚା ମାନେ ତିନିଟା ପାହାଡ ବାହାରିକି ସେ ଠାକୁର ମଧ୍ୟେ ଯିବାକୁ ପଡିବ ଆମର ସେଇଠି ରଜ ବାାର୍ତ୍ ତା ବୁ ତା ଗାଁ ସେମାନେ ଆମ ଗାଁରେ ଏମିତି ଅନେକ ମାନେ ଅନେକ ଗାଁ ର ଲୋକ ଆମର ସେଇଠି ରଜ ବାଟେଇବା ପାଇଁ ଆସନ୍ତି, ସେଇଠି ଉପରକୁ ଯାଇକି ପୂଜା କରନ୍ତି ପୂଜା କରିକି ଯାଇକି ରଜ ବାଟନ୍ତି ମାନେ ସମୟ ମାନେ ଆମ ଗାଁ ସେ ଯେତିକ ବି ଆମର ପଦନପୁର ଯୋଉ ଦୀପ ପଳ ଦେଓଗା ବାଲିପାଳ ଏମିତି ସବୁ ଗାଁ ରରୁ ସବୁ ଲୋକ ଆସିକି ଆମର ରଜ ବାଟୁନ୍ତି ବାଟି ସାରିଲା ପରେ ଘରକୁ ଆସନ୍ତି ସେଠି ଫଟୋ ଫଟ ଭିଡିଓ ଫଟ ଉଠେଇକି ଏ ଆସନ୍ତି ଘରକୁ ଆଉ ଯେତୁ ବର୍ଷା ହଉଛି ଚାରିଟା ବେଳେ ଯିବା ଭ ଏ ମାନ ନା ଆଜି ଚା ଚଟା ବେଳେ ଯାଇକି ରଜ ବାଟେଇବେ ଯଦି ବର୍ଷା ତ ଆମର ଏତେ ଜୋର ଉଠେଇଛି ଆଉ ଏମିତି ବର୍ଷା ହେଲେ ଆଉ କଣ ଯାଇକି ରଜ ବାଟି ପାରିବେ କି
ହଁ ହଁ
ଆ
ହପ ର ତମର ଭଲ ବାଟ ଗାଏ ଆଉ
ହଁ ଆମ ରଜ ବା ଭଲସେ ମାନେ କର ଦେଖିଲାକୁ ସେ ଏମିତି ହେଲା
ହଁ ଆମର ବି ଏପଟରେ ବହୁତ ଭଲ ହୁଏ ରଜ ଏମାନଙ୍କ ଘରେ କଣ ହୁଏ ନାଙ୍କର ସବୁ ବଡ କାଲି ଟିକେ ଯାଣିଥିଲେ ପିଲାମାନେ ସବୁ ସାତଟା କଥରୁ ରାତି ଗୋଟେ ପର୍ଯ୍ୟନ୍ତ ସବୁ ନାଚେ ନାଚେ ଯାଇକି ଗୋଟେ ବାଟେଇ ଦେଇକି ଆସିଲେ ଗୋଟେ ଶଗଡ ଗାଡି ଆମର ହେଇଥାଏ ଏ ଶଗଡ ଗାଡିରେ ଗୋଟେ ଗୋଟେ ଗୋଟେ ପୁଅଟେ ଗୋଟେ ଝିଅ ଟରେ ତାକୁ ବର ବୋଉ କରିକି ବସାନ୍ତି। ଆଉ ଜଣେ ତାଙ୍କ ସାଇଟ ରେ ଯୋଉ ଛତା ଧରିକି ଠିଆ ହୁଅନ୍ତି। ତାଙ୍କୁ ଛ ମୁଣ୍ଡେ ମୁେ ଗୋଟେଇ ନେଇକି ଯିବେ ଶଗଡ଼ ଗଡ ରେ ଆଉ ଦି ତିନି ଜଣ ହଁ ସବୁ ବଡ଼ ଗାଡିିକ ଟଣୁ ଆଉ ଆଗରେ ନିଚେ ଗାଡି ଚାଲଥିବ ପଛରେ ଶକାଳ ଗାଡି ଚାଲୁଥିବ। ଆଉ ଆମର ଯୋଉଦିନ ପାଣି ଉଠା ହବ ରଜ ଦିନ ଯୋଉ ସେଦିନ ପାଣି ଉଠେଇି ଆଣି ରଖଥିବେ ପାଣି ବୁହା ଦିନ କଳସିରେ ଶଗଡ଼ ଗାଡ଼ି ରେ ନେଇକି ଆଣି ରଖି ରଖିଥିବେ ତାପ ଦିନ ହଉଛି ରଜ ରଜ ଦିନ ଆଣିକି ସେ ପାଣି ରେ ଧୋଇବେ ଦୋଳି ସବୁ ଧୋଇବେ ପୂଜା ହେବେ ସେଇ ପାଣି ଯୋଉ ଥିବ। ପୁଣି ଯାହା ଧୁଆ ସରିଲା ପରେ ଯୋଉ ପାଣି ଥିବ ତାକୁ ଜୋଲା ଆସ ଯଦି ଯୋଉ ଯୋଉ ଦିନ ଆମର ଭସାଣିୀ ହେଲା ସେଦିନ ନେଇକି ଯ ଦେ ସେଇ ଘର ଦଆ ଟାକୁୋ ପାଣି ସହ ନେଇକି ସେ ଶଗଡ ଗାଡି ସହ ବସେଇକି ସେ ଶଗଡ ଗାଡିରେ ସେ କଳସୀିକି ନେଇକି ଯିବେ ନଈରେ ସେ ପାଣିକି ଢାଳିବେ। ଆଉ ସବୁ କାନ୍ଦିହେ ରଜ ଯାଉଥିବ ବାଟେଇ ଦେବେ ବର୍ଷ କ ବୋଟ ଦିନ ଟା ଆସିଥିଲା କେତେ ଅପେକ୍ଷା କରି କରି ଆଉ ତାକୁ ବାଟେଇକି ଆସିକି ତାପରେ ଯାଇକି ଘରକୁ ଆସିବି। ଏି
ଭାରି ଦୁଃଖ ଲାଗି ର ଚଟିଲାେଳେ ମାନେ କଣ କହିଲ ଏଥର ହେଲା ଯେ କିନ୍ତୁ ମାନେ ଆମର ରଜ ଟା ମାନେ କଣ କହିଲ ମାନେ ବେକାରରେ ପଳେଇିଲା ବର୍ଷା ହେଲା ଖରା ହେଲା ଗରମ ହେଲା ଲୋକ କେମିତି ବାହାରିକି ଯିବେ ନାଇଁ କି।
ଖରା ପାଇଁ ସେଥିପାଇଁ ବି କେହି ବି ଯାଇପାରିଲେନି ବେଶୀ। ଶଖିବା ପାଇଁ ଉ ସକାଳେ ଖରା ହେଲା କେଇ ଖେଳି
ଖେ ଚାରିଟା ବେଳେ ବର୍ଷା ହଁ ପା ମୁଁ ତ ଚାରି ବଳ ଡ୍ରେସ ଆଣିଥିଲି ରଜରେ ପିନ୍ଧିକି ମୁଁ ବୁଲି ବୁ ଦେଖିଲାକୁ ସେ ଡ୍ରେସ ବି ପିନ୍ଧି ପାରିଲି ହଳେଇ ଦିହଳ ସମୟ ପିନ୍ଧିକି ଖାଲି ସକାଳେ ବି ଘରେ ଫଟୋ ଫଟ ଟିକେ ଉଠେଇଥିଲି ସେତିକି ନହେଲେ ଆଉ ମୁଁ ଯାଇପାରିଲିନି ବାହାରକୁ ରଜ ଦୋଳି ଖେଳିବା ପାଇଁ। ଏତେ ଖରା ହଉଛି ମାନେ ଯିବୁ ମାନେ ଠି ମାନେ ପଡିଯିବୁ ଯୋଉ ମୁଣ୍ଡ ଫୁଣ୍ଡ ବୁଲେଇକି ଏମତି ଯେତେ ଖରା ହଉଛି ମାନେ ଆମର ଯୋଉ ପଡିଆରେ ଦୋଳି ହେଇଛି ସେଠି ମା ଗଛ ମାନେ ପୁରା ପଡିଆ ଟା ଫାଙ୍କା ନା କିଛି ଛାଇ ସେମିତି କିଛି ନାହିଁ ହେଲା ତ ମାନେ ଭଲ ଜାଗାରେ ମାନେ ଭଲ ଯାଆନ୍ତି ଜାଗା ଅଛି ବଡ ଜାଗା ଅଛି ମାନେ ଦୋଳି ପକେଇବା ପାଇଁ ବହୁତ ଭଲ ଅଛି ଜାଗା ଦେଖିଲାକୁ କିନ୍ତୁ ଖେଳି ପାରିବନି ମାନେ ସେଇଠି ଏ ଖରାବେଳେ ଜାଗା ଖେଳି ପାରିବାନି ଗଛ ପତର ଛାଇଥିବ ଉୁଁ ମାନେ ଦୋଳି ପଡିବ ସେଇଠି ଖେଳିବୁ ଭଲ।
ହଁ
ଆମର ଯେହେତୁ ରାସ୍ତା କରେ ଆମର ମାନେ ପଡ଼ିଆ ଟା ବହୁତ ଲୋକ ଆସିଥିଲେ ମାନେ କାଲି ବା ଆମର ରଜ ବାଟ ହଉଛୁ ଡିଜିରେ କାଲି ବି ବହୁତ ଲୋକ ଆସିଥିଲେ ଦୋଳି ଖେଳିବା ପାଇଁ ଯେ ତୁ ହ ସମସ୍ତେ ବି ସାହାଯ୍ୟ କରୁଛନ୍ତି। ଯିଏ ଯେତିକି ମାନେ ପାରୁଛନ୍ତି ପଇସା ପତ୍ର ଦେଇକି ସାହାଯ୍ୟ କଲେ ଭଲସେ ଆମର ରଜ ମାନେ ପାଳନ କରିଦେଲୁ ଆଉ ଯେତିକୁ ବଡର ମାନେ ଆମ ଗାଁରେ ପାଇଁ ହେଲା ରଜ ଟା ମାନେ ସବୁଠୁ ମାନେ ବହୁତ ଭଲରେ କରୁନା ତ ସେଥିପାଇଁ ପଇସା ପତ୍ର କଲେକ୍ସନ କରିକି ସବୁ ଭଲସେ କରିଦେଲୁ ଆଉ
ହଁ ହଁ ଦୋଳି ଖେଳି ଖେଳି ପୁରା ଦିନ ଯାଇ ଥିବ ଆଉ ଗାଁର ଯେହେତୁ ତୋର ଅଛ ତୋଳି
ହଁ ଆମର ଦୋଳି ପା ଗୋଟେ ନୂଆ ଦୋଳି ପକାଇଥିଲା ମୁଁ ସେ ଦୋଳି କେବେ ବି ଖେଳି ନଥିଲି ହେଲା ଫାଷ୍ଟ ମ୍ୟାଚ ଖି ମାନେ ସେଟା ଦୌଡ଼ିରେ ହେଇଛି। ଫଟା ପଡିଛି ଦୌଡିରେ ହେଇଛି ଚାରି ଜଣ ବସିବେ ମାନେ ସେ କିଲ ଖା ବୁେଇଦେି ସେ ପୁରା ଉପରକୁ ପଳିବ ପୁଣି ତ ଅଳକୁ ପଳେଇିବ ନିଜେରେ ମାନେ ସେ ମାନେ ବହୁତ ମଜା ଲାଗିଲା ଏତେ ସୁନ୍ଦର ଦ ପକେଇଥିବାର
କି କିଏ ଦୋଳି ପଡିଥିଲା ତମର ସବୁ
ଆମଖା ଗାଇ ଦୋଳି ପଟ ନା ଚକଟ ଦୋଳି ପଟ ଥିଲା ତ ପଠା ଦୌଳି ପଥିଲା ଆଉ ସେ ବ୍ରେକ୍ ବ୍ରେକ୍ ଡ୍ୟାନ୍ସ ଦଉଳି ପଥିଲା ଆଉ ଟ ଛୁଆ ଯୋଉ ଦୋରରେ ଖେଳନ୍ତି। ଏଟ କଣ ଚକ୍କି ଦଳି ସି ସେଇଟା ପଢ଼ଥିଲା ଆଉ ଛୋଟ- ପଟା ଦୌଡ଼ି ପଡେ ନା ଆଗଉରେ ଖାଲିେଳ ତକ ଓ କେହି କିି?
ହଁ ହ ହୋ।
ସେଇଠି ଥିଲା ମୁଁ ତ ଛୁଆ ଛୁଆ ତାପରେ ତମେ ତ ରଜ କୁଆଡେ ଯାଇନ ବୁଲିବା ପାଇଁ
ହୁଁ ଗାଁରେ ତ ରଜ କାହିଁକି କୁଆଡେ ଯିବ ବୁଲିବା ପାଇଁ ଯେତ ଯେତେ ତ ଇଚ୍ଛା ସେତେ ସେଇଠି ଖେଳିବ ଆଉ
ହଁ ସେଇ ହଁ ଗାଁ ରେ ସାଙ୍ଗସାଥି ସବୁ ଆସ ରେ ବୁଲିକି ଇଏ କଲୁ ହଉ ତାହେଲେ ଅ ମୁଁ ଟିକେ ମାନେ କାମ କରିବି ମୁଁ ପରେ ଫୋନ କରିବି ହେଲା
ହଉ ଠିକ ଅଛି।